ହଁ।
ହଁ ସାର୍ ନମସ୍କାର।
ସାର୍ ନମସ୍କାର।
କଣ କରୁଛନ୍ତି?
ଏଇ ତ ଯ ଏଇ ତ ବର୍ତ୍ତମାନ ଆମର ଖାଇବା ପିଇବା ସରିଛି। ବର୍ତ୍ତମାନ ଅଧିକ ଆଉ ମୋ କଁ ଖାଇସାରିଲେଣି?
ହଁ ମୁଁ ବହୁତ ପୂର୍ବରୁ ଖାଇସାରିଲିଣିି। ସମୟ ଗୋଟିକା ନଅଟା ହେଇଥିଲା ସେଇ ସମୟରେ ନଅଟା ନାହିଁ ତ ଏଇ ଦଶ ଗୋଟିକା ସ ସମୟରେ ମୁଁ ଖାଇଲି।
ହୁଁ ସାଢେ ଏଗାରଟା ହେଇଗଲାଣି ରାତି ହେଇଗଲାଣି ଆମର ତ ଏବେ ତୁ ଭୁବନେଶ୍ଵରରେ ରହୁଛୁ? ଆଉ ଏଇଠି ତ ନର୍ମାଲ୍ ରୋଷେଇ କଲା ବେଳକୁ ନଅଟା ସାଢେ ନଅଟା ବାଜି ଯାଉଛି।
ଆଚ୍ଛା ଆଚ୍ଛା ଏଇଭଳି କଥା ତାହେଲେ।
ହୁଁ ଖାଇକି ଖାଇବା ପିଇବା ସାରିକି ଶୋ ଶୋଇଲା ବେଳକୁ ସାଢେ ଏଗାରଟା ବାରଟା ହେଇଯାଉଛି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ। ଆଉ ଆପଣଙ୍କ ଆଡେ ବର୍ଷା ହଉଛି କି ବର୍ଷା ହଉନି?
ଟିକେ ରହିଥିବେ।
ଆଜ୍ଞା। ଆମ ଆଡେ ତ ପ୍ରବଳ ବର୍ଷା ହଉଛି।
ବର୍ଷା ଟା ତ ହବ ଆଜ୍ଞା କଣ କରିବ ବର୍ଷା ନହେଲେ ହବ।
ହୁଁ ରାତି ଦି ଟା ବେଳୁ ବର୍ଷା ହଉଛି ଆମର। ଗତକାଲି ରାତି ଦି ଟା ବେଳୁ ବର୍ଷା ହଉଛି ହଉଛି ସକାଳେ ଟିକେ ଛାଡିଥିଲା ପୁଣି ଦିନ ବେଳେ ବର୍ଷା ଦଉଛି ଦଉଛି ଏ ପର୍ଯ୍ୟନ୍ତ ଦଉଛି ମୁଁ ଆଜି ବର୍ତ୍ତମାନ ଗାଁ କୁ ଯିବା କଥା ସନ୍ଧ୍ୟା ବେଳକୁ ଏ ବର୍ଷା ଯେମିତି ଦଉଛି ସେ ଆଉ ବର୍ଷା ଛାଡିଲେ ତ ପୁଣି ମୁଁ ରେଳ ଷ୍ଟେସନକୁୁ ଯିବି। ହଁ ସେ ବର୍ଷା ତ ଛାଡିଲାନି। ମୁଁ ଆଉ ଯାଇ ବିି ପାରିଲିନି ଗାଁକୁ। କାଲି ସକାଳେ ଯିବି ବୋଲି ଭାବିଚି। ଦେଖାଯାଉ ବର୍ଷା କଣ ହଉଚି।
ଆଚ୍ଛା ଆଚ୍ଛା। ଆଚ୍ଛା।
ବୁଝିଲେ ଆଜ୍ଞା।
ଗାଁକୁ କଣ ପାଇଁ
କଁ କହିଲେ?
ଗାଁକୁ କଣ ପାଇଁ ଯିବେ ଆପଣ?
ଗାଁକୁ ଯିବା ଟିକେ ଗାଁରେ କାମ ଅଛି ଟିକେ। ହୁଁ ଗାଁ କୁ ନା ଗାଁକୁ ଯିବାକୁ ପଡିବ ପୁଣି ଫେରିବି ମୁଁ ଆ ତିନି ଚାରି ଦିନି ପରେ ଫେରିବି ମୁଁ ପୁଣି। କାମ ଅଛି ଯିବାକୁ ପଡୁଚି। ଆଜି ମୁଁ ସନ୍ଧ୍ୟା ବେଳକୁ ଯିବା କଥା ବର୍ଷା ଯେହେତୁ ହେଲା ପ୍ରବଳ ମୁଁ ଯାଇପାରିଲି ନାହିଁ। କାଲି ସକାଳେ ଯିବି ବୋଲି ଭାବୁଚି ସାଢେ ସାତଟା ବେଳକୁ ଟ୍ରେନ୍ ଅଛି। ଦେଖିଆ ବର୍ଷା ଯଦି ନହୁଏ ତ ଆରାମ ସେ ପଳେଇ ଯିବି।
ଆଚ୍ଛା ଆଚ୍ଛା। ସେମିତି ହିଁ କରନ୍ତୁ ବର୍ଷା ଯଦି ନହବ ଘରକୁ ପଳାନ୍ତୁ।
ହଉ ତାହେଲେ। ବର୍ଷା ତ ଯୋଉଭଳିଆ ଲାଗି ରହିଚି, ସେ ଆଉ ଛାଡିବାର ନାଁ ଜମା ନଉନି।
ହଁ ଆଣ୍ଠୁ ଉପୁରୁକୁ ହେଇଥିବ।
ବୁଝିଲେ। ସେ ଛାଡ଼ିବାର ଆଉ ନା ନଉନି ଯେ ଛାଡିଲେ ବର୍ଷ ଛାଡିଲେ ସିନା ମଣିଷ କଣ ଗୋଟେ କରିବ କୁଆଡେ ବାହାରକୁ ଯିବ କାମରେ ଯିବ।
ହଁ ଠିକ୍ କହିଲେ ଠିକ୍ କହିଲେ ଠିକ୍ କହିଲେ।
ବର୍ଷା ତ ବିଲକୁଲ୍ ବି ଛାଡୁନି ଆଉ ଆପଣଙ୍କ ଆଡେ କେବେ ବର୍ଷା ହଉଚି କି ବର୍ଷା ହଉନି।
ଆମର ଏ ବର୍ଷା ଟିକେ ହଉ ଅଳ୍ପ ଅଳ୍ପ କରୁଚି।
ଅଳ୍ପ ଅଳ୍ପ ଆମ ଆଡେ ବି ବଷ୍ ବର୍ଷା ବର୍ତ୍ତମାନ୍ ଅଳ୍ପ ଅଳ୍ପ କରୁଚି ଛାଡି ଯାଇଛି। କି ନ ହେଲେ ଆଉ ଘଣ୍ଟେ ଦେଢ ଘଣ୍ଟା ପୂର୍ବରୁ ପ୍ରବଳ ବର୍ଷା ହଉଥିଲା।
ଆଚ୍ଛା ଆଚ୍ଛା।
ହୁଁ। ଦିନସାରା ପୁରା ରାସ୍ତା ରାସ୍ତାଘାଟ ପୁରା ପାଣିରେ ଜାମ୍।
ହଁ ସେଇଭଳି ଅଛି ସେଇଭଳି ତ ହବ ଆଉ।
ଆଜ୍ଞା। ଆଉ ସେ ଓଭରବ୍ରିଜ୍ ଉପରେ ବି ପାଣି ପୁରା ଟୋଟାଲ୍ ଫୁଲ୍ ସେ ଗାଡ୍ ଗାଡି ରେ ଯିବା ଆସିବାରେ ବି ବହୁତୁ ଅସୁବିଧା ହଉଚି, ବର୍ଷା ଯେହେତୁ ଲାଗି ରହୁଚି ସେ ଆଉ ପାଣି
ହଉଚି ଆଜ୍ଞା।
ପାଣି କୁଆଡେ ବି ଯାଇପାରୁନି ସେଇଠି ଜମିକି ରହିଯାଉଛି ଆଉ
ହଁ।
ଆପଣ କଣ ଖାଇଲେ ଆଜି ରାତ୍ରିରେ?
ଭାତ ଡାଲି ଛତୁ।
ଯାହା ହଉଛି ବର୍ଷା ଦିନରେ ତ ଛତୁ ଫୁଟୁଥିବ ଆପଣ ଛତୁ ଖାଉଥିବେ ଆଉ ନା କଣ? ହୁଁ ଆମର ହେଇଥିଲା। କିଣାଛତୁ ନା ଆଉ ବାସ୍ ଯାହା ହଉ ଛତୁ ଖାଉଛନ୍ତି ଛତୁ ବି ଭଲ ଜିନିଷ। ହଁ ଛତୁ ଖାଇବାଟା ବି ବହୁତଛ ଛତୁ ରେ ବହୁତ ପୁଷ୍ଟିସାର ଅଛି।
ହଁ।
ବୁଝିଲେ ଛତୁ ଖାଇବାଟା ବି ବହୁତ ଭଲ।
ଛତୁରେ ଟିକେ ଫଙ୍ଗସ ହଁ ଆପଣ କିଛି ଭାବି ହଁ ଜଙ୍ଗଲରେ ତ
କଣ କହିଲୁ ଜଙ୍ଗଲରେ ଯୋଉ ଛତୁ ଗୁଡାକ ହୁଏ। ସେଇଗୁଡାକ ଜଙ୍ଗଲରେ ଯୋଉ ଛତୁ ଗୁଡାକ ହୁଏ। ସେଇଗୁଡା ଖାଇଲେ ଆହୁରି ଭଲ ଦେହ ପାଇଁ ଭଲ।
ଆଚ୍ଛା ଆଚ୍ଛା।
ଜଙ୍ଗଲରେ ଛୋଟ ଛୋଟ ଛତୁ ଗୁଡାକ ଫୁଟେ। ସେଇଗୁଡା ଖାଇଲେ ଆହୁରି ଦେହ ପାଇଁ ହିତ ବହୁତ।
ଆଜ୍ଞା ସେ ସେଇଭଳି ଛ ସେଇଭଳି ଛତୁ କଣ ଫୁଟ। ଖୋଜି ଖାଇବାର ଅଛି।
ଆମର ତ ଏଠି ଭୁବନେଶ୍ୱରରେ ଯେହେତୁ ରହୁଛୁ ଏଠି ତ ଆଉ ଜଙ୍ଗଲ ଛ ତୁ ମିଳିବା ବହୁତ କଷ୍ଟକର ଆମେ ତ ଛତୁ ବେଳେ ବେଳେ ଆମର କରାଯାଏ କିନ୍ତୁ ମାର୍କେଟରୁୁ ଯାହା ସେ। ପକେଟ ଛତୁ ହିଁ ଆଣିକି କରାଯାଏ।
ହଁ ଆମେ ବି ସେଇ ପକେଟ ଛତୁ ଆଣିକି ଖାଉ।
ସହରରେ ତ ଜଙ୍ଗଲ ଛତୁ ପାଇବା ବହୁତ କଷ୍ଟ।
ହଁ ଠିକ କଥା କହିଲ ଠିକ କଥା।
ଗାଁ ମାନଙ୍କରେ ହିଁ ଯାହା ଜଙ୍ଗଲରୁୁ ଛତୁ ଆଣିକି ଖାଇବା ଟା ସମ୍ଭବ ନହେଲେ। ଏମିତି ସହର ଗୁଡାରେ ଆପଣ ଜଙ୍ଗଲ ଛତୁ ଯଦି ଖୋଜିବେ। ମିଳିବାଟା ବହୁକଷ୍ଟ ବହୁତ କଷ୍ଟ। ତେଣୁକରି ଗାଁ ମାନଙ୍କରେ ଯୋଉମାନେ ସବୁ ରହୁଛନ୍ତି। ତାଙ୍କର ସବୁଠୁ ଫାଇଦା। କାରଣ ସେ ଭଲ ଭଲ ଜିନିଷ ଖାଇପାରିବେ। ଜଙ୍ଗଲରୁୁ ଭଲ ଭଲ ଜିନିଷ ଖାଇପାରିବେ ତାଙ୍କ ଦେହ ଗୁଡାକୁ ବି ଦେଖିବେ ବହୁତ ହୁଷ୍ଟ ହୃଷ୍ଟ ପୃଷ୍ଟ ହଁ। ଏମିତି ବାହାର ଜିନିଷ ଖାଇବା ଭଲ ନୁହଁ ସେ ଗାଁରେ ରହିବ ଶାଗ ଖାଇବ ଛତୁ ଖାଇବ।
ହଁ ଠିକ
ଏଇଗୁଡା ଖାଇଲେ ଦେହ ପ୍ରତି ବୋହୁତ ସାହାଯ୍ୟ। କରିବ ବୋହୁତ ଉନ୍ନତି ହେବ ଆଖି ଆଖି ବଢିବ ତମର ନିଃଶ୍ଵାସ ପ୍ରସା ଭଲସେ ଚାଲିବ।
ହଁ।
ତୁ ଗୁଡା ଜିନିଷ ଅଛି ଉପକାର ଜିନିଷ ଅଛି। ହ
ଠିକ୍ ହଁ।
ହୁଁ ବୋହୁତ ସାରା ଜିନିଷ ଅଛି। ଜାଣିଥିବା ଦରକାର ବୋହୁତ ଜିନିଷ ଜାଣିଥିବା ଦରକାର କି କୋଉ ଜିନିଷ ଟା ଖାଇଲେ କଣ ତାଠୁ ଭିଟାମିନ୍ କୋଉ ଟାଇପ୍ ର ମିଳୁଛି। ଇଏ ସବୁ କିଛି ଜାଣିଥିବା ଦରକାର ଆଉ ବୁଝିଲେ।
ହଁ ସବୁ କିଛି ଜୀବନରେ ସବୁ କିଛି ଜାଣିବା ବୋହୁତ ଭଲ।
ବୋହୁତ ଜରୁରୀ କିଛି କିଛି ବେଶୀ ନହେଲେ ବି ସାମାନ୍ୟ ଜିନିଷ ଗୁଡା ନିହାତି ଜାଣିଥିବା ଦରକାର।
ହଁ।
ବୁଝିଲେ ବ୍ୟକ୍ତିଗତ ଜୀବନରେ ଯାହା ବି ଘଟୁଛି ଯାହା ହୋ ଉଛି - ସେଇ ସବୁ ବିଷୟରେ ଟିକେ ଜାଣିଥିବା ଦରକାର। ଏଇ ଏଇଗୁଡା ଯଦି ଆ ଆପଣ ଜାଣିନଥିବେ ତାହେଲେ ଆପଣ ବୋହୁତ ହଇରାଣ ରେ ପଡିବେ।
ହଁ ବୋହୁତ ଅସୁବିଧାରେ ପଡିବ ବୋହୁତ ହୋଉଛି।
ବୋହୁତ ଅସୁବିଧାରେ ପଡିବ ଭବିଷ୍ୟତରେ ବୁଝିଲେ।
ହୁଁ ହୁଁ।
ହଁ ସବୁ କିଛି କିଛି କିଛି ଜାଣିଥିବା ଦରକାର ସବୁ କିଛି। ସବୁ କିଛି ବିଷୟରେ ଯେହେତୁ ଏବେ ଆଉ ଆମେ ଛୋଟ ପିଲା ହେଇକି ନାହେଁ। ସବୁ କିଛି ଜାଣିବା ଟା ନିହାତି ଜରୁରୀ ଯେହେତୁ ବାହାରେ କେବେ ଯଦି ଚାକିରୀ କଲେ କି କଣ କଲେ ଏଇ ସବୁ ଜାଣି ଥିବା ଟିକେ ନିହାତି ଜରୁରୀ ବୁଝିଲେନା? ନହେଲେ ଆପଣ ସମାଜରେ ସମାଜରେ ଠିକ୍ ସେ ଚଳି ପାରିବେନି ବୁଝ ବୁଝିଲେ ସବୁ କିଛି ଜାଣିଥିଲେ ସମାଜରେ ଆପଣ ଟିକେ ସହଜରେ ଜୀବନ ଯାପନ କରିପାରିବେ ବୁଝିଲେ। ଆଜ୍ଞା ଆପଣଙ୍କୁ କଣ ଏବେ ଘରେ ଅଛନ୍ତି ଖାଇ ପିଇ ତ ସାରିଲେଣି ବୋଧେ?
ହଁ ମୁଁ ଘରେ ହିଁ ଅଛି।
ଘରେ ଅଛନ୍ତି ନା ଘରେ ଆପଣ ଆପଣ ବି ତ ଆପଣଙ୍କର ସେପଟେ ଗାଁ ଆଡ଼େ ହୋଉଥିବ ଆପଣଙ୍କର ବି ତ ସେପଟେ ବେଶୀ ସହର ନଥିବ।
ହଁ ସହରରେ ଆମ ଅନୁସାରେ ଠିକ୍ ଅଛି ଯେତିକି ସହର ହେବା କଥା।
ହଁ ଠୀକ୍ ହିଁ ଅଛି ଆଜ୍ଞା। ଉ ଆ ଆମର ତ ଏବେ ବି ବର୍ଷା ଲାଗି ରହିଛି କଣ କରିଆ ବର୍ଷା ଛାଡିବାର ନାଁ ନଉନି। ବହୁତ ଟିକେ ଟିକେ ହଇରାଣ ହବାକୁ ପଡୁଛି।
ହଁ ହଇରାଣ ହବାକୁ ପଡିବ ଆଉ କଣ କରିବା।
କଣ କରିବା ଆଉ ବର୍ଷା ଋତୁ ଯାହା ହେଲେ ବି ଆଉ କଣ କରିବା ବର୍ଷା ଋତୁ ଛାଡିଲେ ଯାଇକି କଣ କରିବା ଆଉ।
ହଁ ସେଇଆ କରିବାକୁ ପଡିବ ବର୍ଷା ଋତୁ
ଯାହା କରିପାରିବା ବର ଋତୁ ଯେହେତୁ ଅଛି ବର୍ଷା ହେବାଟା ତ ନିହାତି ପୁରା ଥୟ ଆଉ କଣ କରିବା ପୁଣି ତା ଉପରେ ପୁଣି ଲଘୁଚାପ ରହୁଛି।
ହଁ ଲଘୁଚା
ଆମ ରହିବା ହେତୁ ସେ ଆହୁରି ପ୍ରବଳ ବର୍ଷା ହଉଛି ଛାଡିବାର ଜମା
ନ ନ ହଁ
ବୁଝିଲ ଏଇ ସବୁ ଜିନିଷ ଆଉ କଣ କରିବା ଆଉ ବର୍ଷା ତ ଲାଗି ରହିଛି। କଣ କରିବା ବର୍ଷା ଛାଡିଲେ ଯାଇ ଏଇଠି ଯାହା କିଛି କରିହବ ଆରାମ ସେ ରାସ ପାଣିରେ ଫୁଲ ହେଇଯାଇଛି କଣ କରିବା ଆଉ?
ହୁଁ ହ ହଉ ହଉ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଆଜ୍ଞା ଆଜ୍ଞା ଧନ୍ୟବାଦ ସାର୍ ଧନ୍ୟବାଦ। ଆଜ୍ଞା ଆଜ୍ଞା ଠିକ ଅଛି ସାର୍ ରହୁଛି ସାର୍ ଆଜ୍ଞା।
ହୁଁ